ହ୍ୟାଲୋ।
ହଁ ହ୍ୟାଲୋ।
ହଁ ହ୍ୟାଲୋ କଣ କରୁଛନ୍ତି?
କୁହନ୍ତୁ?
କଣ କରୁଛନ୍ତି?
ଏମିତି ବସିଛି।
ଓହୋ।
ଆପଣ କଣ ଘର କୋ
ଭୁବନ। ଆପଣଙ୍କର?
ମୋ ଘର ମୋର, ହଁ ଶୁଣା ଯାଉଛି କୁହନ୍ତୁ।
ହଁ ମୁଁ କହିଲି ଆପଣଙ୍କ ଘର?
ମୋର ଖୋର୍ଦ୍ଧା।
ଓହୋ। ଏତେ ଦୂରରୁ ଆପଣ କେମିତି ଜାଇଲେ?
ଏତେ ଦୂର ମାନେ?
ମୁଁ କହିଲି ଖୋର୍ଦ୍ଧ ରୁ ଆପଣ କେମିତି କଣ ଏଇ ଆପ୍ ବିଷୟରେ ଜାଣିଲେ?
ମୋର ଗୋଟେ ସାଙ୍ଗ ଥିଲା ସେ ସଜେଷ୍ଟ କରିଥିଲା।
ଓହୋ ଆଚ୍ଛା।
ଆପଣଙ୍କ ଘର କୋଉଠି?
ଭୁବନ।
ଢେଙ୍କାନାଳ ଭୁବନ।
ହୁଁ।
ହୁଁ ହୁଁ କାହିଁକି କଣ ଢେଙ୍କାନାଳ ପିଲା ଅଧିକା କରୁଛନ୍ତି ନା କଣ?
କାହିଁକି ସେ ଢେଙ୍କାନାଳ ଏ ଢେଙ୍କାନାଳରେ ହିଁ ହଉଛି ମାନେ ସେ ଯେ ଅ ଅଛନ୍ତି ତାର ମେନ୍ ଯିଏ ବୁଝା ବୁଝି କରୁଛନ୍ତି ସେ ଏଇଠିକାର ଆମ
ଆ ଆଚ୍ଛା ବୁଝିଲି। କଣ ଆପଣ ନାଁ ସୁଜାତା ସାହୁ?
ହଁ।
ହୁଁ ହୁଁ ହୁଁ ଆଚ୍ଛା। ଏ କଣ ଆପଣଙ୍କ ବର୍ଷା ଫର୍ଷା ହଉଛି ସେପଟେ ବୋଧେ
ହଁ ବର୍ଷା ଜୋରରେ
ହୁଁ ହୁଁ ବର୍ଷା ବ ଝଡି ବର୍ଷା ଲାଗି ରହିଛି ବା।
ହଁ ପା କାଲି ବି ହବ।
ହୁଁ ଅଛି ଦି ତିନି ଦିନ ବାକି ଅ ଆପଣ କଣ ‌ହେବ ଆପଣଙ୍କ ପ୍ରଥମେ ଷ୍ଟୁଡେଣ୍ଟ ନା
ନାଇଁ ମୁଁ ଷ୍ଟୁଡେଣ୍ଟ୍ ପ୍ଲସ୍ ଥ୍ରୀ
ହଁ।
ଆଚ୍ଛା।
ଆପଣ।
ଏବେ ମୁଁ କରୁଛି ମୁଁ କାମ କରୁଛି ଅଲଗା କମ୍ପାନୀ ପାଇଁ କାମ କରୁଛି।
ଓହୋ ପଢ଼ା ସଇଲାଣି?
କେବେଠୁ।
ଓହୋ।
ଢେଙ୍କାନାଳ ମୁଁ ଟାଉନ୍ ରେ ପଢୁଥିଲି ଢେଙ୍କାନାଳ ମୋର ବହୁତ୍ ଢେଙ୍କାନାଳ ଟାଉନ୍ ରେ ରହୁଥିଲି।
ଓହୋ ଢେଙ୍କାନାଳ ରେ ଆପଣ କୋଉଠି ପଢୁଥିଲେ?
ଢେଙ୍କାନାଳ ରେ ଆମର ଅଛି ଅଛି ଢେଙ୍କାନାଳ ରେ ଗୋଟେ କଲେଜ୍ ଅଛି ସେଠି ପଢ଼ୁଥିଲି।
ତା ନା ନାହିଁ।
ଅଛି ନା ନାଁ ନାହିଁ କାହିଁକି ଅଛି। ବଟ୍ କିଛି ମାନେ ପ୍ରାଭେସି ମାନେ ପ୍ରାଇଭେସୀ ରହିବା ଦରକାର କଲେଜ୍ ଫଲେଜ୍ ନାଁ ଓହୋ କଣ ଡିସକସନ୍ କରିବା ଆଉ ଆଜ୍ଞା କଣ ଆପଣଙ୍କ ବିଷୟରେ କୁ ଶୁଣନ୍ତୁ ଆପଣ କଣ କଣ କେମିତି କଣ କରୁଛନ୍ତି ମାନେ ବା ଷ୍ଟୁଡେଣ୍ଟ୍ ତା ସାଙ୍ଗରେ ଏଇଟା ବି କରୁଛନ୍ତି ପାର୍ଟ ଟାଇମ୍
କଣ କଣ କଣ ଶୁଭୁନି କିଛି।
ମୁଁ କହିଲି ଆପଣ ଷ୍ଟୁଡେଣ୍ଟ୍ ସାଙ୍ଗେ ହଁ ହ୍ୟାଲୋ।
ମୁଁ ଷ୍ଟୁଡେଣ୍ଟ୍ ପା ମାନେ ପ୍ଲସ ଥ୍ରୀ କରୁଛି ଫାଷ୍ଟ୍ ଇୟର ମୋର
ଆଚ୍ଛା କଣ ଆର୍ଟସ ନା ସାଇନ୍ସୀ ନା କମର୍ସ?
ସାଇନ୍ସ୍ ସାଇନ୍ସ୍। କମ୍ପୁଟର ସାଇନ୍ସ୍ ମୋର ଅନର୍ସ କମ୍ପୁଟର
କମ୍ପ୍ୟୁଟର ସାଇନ୍ସ୍ ଅନର୍ସ।
ଆପଣଙ୍କ କଥା କ୍ଲିୟର ଶୁଭୁନି ଆପଣଙ୍କ ନେଟୱାର୍କ ନେଟୱାର୍କ ଜାଗାକୁ ଟିକେ ଆସନ୍ତୁ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଣାଗଲା ଏବେ।
ହଁ ହଁ କାଟିବେନି କଲ୍ ନା ଶୁଭୁ ନ ଶୁ ଭୁ କାଟିବେନି ହୁଁ ମୁଁ କହିଲି ନେଟୱାର୍କ ଯାଗାକୁ ଟିକେ ଆସିବେ ଶୁଭୁନି ଠିକ ସେ। ଆଉ ଆପଣ କଣ ଖାଇଛନ୍ତି? ହାଲୋ। ହାଲୋ। ହାଲୋ। ହାଲୋ ହାଲୋ। ହାଲୋ। ହାଲୋ। ହାଲୋ କିଛି ଶୁଭୁନି ଆପଣଙ୍କ କଥା।